ହଁ କଣ କରୁଥିଲେ?
ମୁଁ ଏଇଠି ବସିକି ମାଗଣା ମାଗଣ ଖେଳୁଥିଲି ମୋର କିଛିଟା ମାନେ ଅସଭ୍ୟ ବନ୍ଧୁଙ୍କ ସହ
ଅସଭ୍ଯ ବନ୍ଧୁ ଯେ ଆପଣ ଇଏ କଣ ପଲେଇଲେ।
ମୁଁ ଆପଣଙ୍କୁ କାଟି ନାହିଁ ଆପଣଙ୍କୁ ସେ ଅନ୍ୟ ପିଲାମାନେ କାଟି ଦେଇଛନ୍ତି। ଆପଣଙ୍କୁ ମତେ ଭୁଲ ଭାବୁଛନ୍ତି।
ତ ମୁଁ ଏଇନା କଣ କରିବି?
ଏବେ ଆପଣ ମୋ ସହିତ କଥା ହେବାକୁ ହିଁ ବାଧ୍ୟ ହେବେ ଆଉ କଣ କରିପାରିବା।
ମୁଁ ଏକା ଖେଳୁଛି ଏକା
ମୋ ଫୋନ୍ ଟି କଣ ପାଇଁ କେଜାଣି କିନ୍ତୁ ଟିକେ ଗ୍ଲିଚ୍ ହୋଉଚି। ଯାହା ଫଳରେ କି ମୁଁ ଭଲସେ ଖେଳି ପାରୁନାହିଁ ମୁଁ ଏ ବିଷୟରେ କିଛି ବୁଝି ପାରୁନାହିଁ। କଣ ପାଇଁ ଏମିତି ହେଉଛି?
ଆପଣ ମତେ ଯେମିତି କହୁଥିଲେ ସେମିତି
କେଜାଣି ଆପଣ ସତରେ ପନତି ଅଟନ୍ତି।
ଆପଣ ଆପଣ ଯାହା କି ସେଇଆ ହଉଛି।
ମାନେ ଆପଣ ପଳେଇଲେ ଯେ ଆପଣ ଏମିତି ଅଭିଶାପ ଦେଇକି ଗଲେ ଯେ ମୋର ଏପଟେ ହଁ ମୁଁ ଜିତିଗଲି କିନ୍ତୁ ଖେଳି ପାରିଲି ନାହିଁ ଭଲସେ।
ମୋର ବି ଅବସ୍ଥା ଏବେ ସେମିତି ଅଛି ମୋର
ମୁଁ ଏକାରୁ ମନେ ପଡିଲା ଆଉ ଗୋଟେ ଗୋଟେ ଫିଲ୍ମ ଥିଲା ଆମର ଓଡି଼ଆ ର ଗୋଟେ ସିନେମା ଥିଲା ତ ଆପଣ ଦେଖିଛନ୍ତି? ଦେଖିଛନ୍ତି କି ଆପଣ?
ନାଁ ଟି କଣ?
ସେଟା ହଉଛି ମୁଁ ଏକା ତୁମର।
ଆ ବଢିଆ
ପିଲା ଏତେ ଏଠି ଖରାପ ଅଛନ୍ତି ଯେ ମୋ ଗଣ୍ଟିକୁ ଚୋରି କରି ପଳଉଛନ୍ତି ମାନେ କେତେ ହାରାମି ପିଲା ଅଛନ୍ତି ଏଠି ସବୁ
ମୁଁ ଖାଲି ଆପଣଙ୍କ ସହ କଲ୍ ରେ ନଥିଲେ କିଛି କରିପାରିନଥାନ୍ତି।
ଆପଣ ଏବେ କୋଉଥିରେ ଖେଳୁଛନ୍ତି ନା ଖେଳୁନାହାନ୍ତି।
ଆଜ୍ଞା ମୁଁ ଏବେ ମୁ। ଥା ଖେଳୁଛି।
ଓହୋ ତେବେ ତ ବହୁତ କଷ୍ଟଦାୟକ ହେଉଥିବ ଆପଣଙ୍କୁ। କଣ କହିଲେ।
କିଛି ଆଉ କଣ ସକାଳୁ ଖାଇଛନ୍ତି।
ଖାଇଥିଲି କଣ ଖାଇଥିଲି ଆମର ଆଜି ଚୁଡା କଦଳୀ ଖାଇଥିଲି ଆପଣ।
କୋଉ କଦଳୀ।
ଚୂଡ଼ା କଦଳୀ ଚୂଡ଼ା କଦଳୀ।
କୋଉ କଦଳୀ।
କୋଉ କଦଳୀ ମୁଁ ତ ଜାଣିଛି କି ଚମ୍ପା କଦଳୀ ବୋଲି।
ଆଚ୍ଛା ଆଚ୍ଛା ମତେ କାହିକି ନା କଳା କଦଳୀ ଖାଉଛ।
ନା ନା ତାହା ଆପଣ ଖାଆନ୍ତି ବୋଲି କଣ ସମ ଆପଣ ଭାବୁଥିବେ ସମସ୍ତେ ଖାଉଛନ୍ତି ବୋଲି ତାହା।
ମୁଁ ତ ସେଇଟା ଆପଣଙ୍କୁ ଥରେ ଯାଚଥିଲି। ଆପଣ ହଁ ମାରିଥିଲେ ମତେ ଯାଇ ହ ଭଲ ପାଇଁକି ଖାଉଚି।
ନା ନା ମୁଁ ସେ ଭଲ କଦଳୀ ଖାଏ ମୁଁ ସେ ଖରାପ କଦଳୀ ଗୁଡା ଖାଏ ନାହିଁ।
ସେଟା ଖରାପ କଦଳୀ ମତେ ଏଇଠି ଜଣେ ଆସିକି ଆଚ୍ଛା। ସେଟା ତ ମୁ ଆଉ କଣ କହିଲି ଆପଣ ଆପ୍ ବୁଝି ପାରୁଥିବେ।
ବୁଝିପାରୁଛିୁ ବୋଲି କିଛି କହୁନାହିଁ ଗୋଟେ ଅସଭ୍ୟ ବ୍ୟକ୍ତି ମୋତେ ଏବେ କଲ୍ କରୁଛନ୍ତି ଆପଣଙ୍କ ସହ କଥା ହେବା ସମୟରେ।
ୟୁବରାଜ ବାବୁ।
ଓହୋ ସେ ମାନେ ଆହୁରି ତାଙ୍କ ପାଇଁ କଟୁ ନୁଆ ନୂଆ ବାହାର କରିବାକୁ ପଡିବ ଯାହା ଲାଗିଲାଣି। ମତେ ରାହୁଲ ବାବୁ କହୁଥିଲେ ସେ ଭାରି ଅସ ଆଜିି ବିଷୟରେ ଆପଣ କଣ କହିବାକୁ ଚାହିଁବେ।
ବିଷୟରେ।
ଟିକେ ଟିକେ ବିଷ।
ରେ ନିଟ ବିଷୟରେ କଣ କହିବି ଆପଣ ତ ନିଜେ ଦେଖିଛନ୍ତି ଗୋଟେ ରିଲ ଦେଖିଥିଲେ। ଯୋଉଥିରେ କି ମାନେ ସେ ନିଟ ପେପରରେ ଖାଇବାକୁ ଦଉଥିଲେ ବୋଲି ବୋହି ଯାଉଥିଲା।
ଆଜ୍ଞା ଆଜ୍ଞା ସେଇ କଥା ମୁଁ ବି ସେଇକଥା ଭାବୁ। ଥିଲି ଆଜି ଦେଖାଯାଉ ଆଜି ଲିକ୍ ଆଜି ଯଦି ଲିକ୍ ହେଇଯିବ ମଜା ଆସିଯିବ ଯାହା କହିବ।
ଲିକ୍ ତ ଲିକ୍ ତ ଆପଣ ଜାଣିଛନ୍ତି କି ହୋଇସାରିଛି ବୋଲି। କିନ୍ତୁ ଏହାକୁ ଦେଖି ଆପଣ ଗୋପନୀୟ ରଖି ଏହାକୁ ସେମିତି ସ୍ଥଗିତ କରିଦେବେ।
ସେ।
କାରଣ ସତକଥା କହିବାକୁ କାହାର ଦମ ନାହିଁ ଆଉ। ଆମେ ଯଦି ଏଇ କଲ ସମୟରେ ଏ ସବୁ କହିବା ତେବେ
ଆଜ୍ଞା ଆଜ୍ଞା ଆଜ୍ଞା ଆପଣ ସେ କଥା କହିବାକୁ କହିଲେ ସବୁ କହିଛନ୍ତି ଆପଣ
ଆପଣ ସେ କଥା ଉଠେଇ ଦେଲେ। ମୋର ମୋର ଟିକେ ରାଗ ହେଇଗଲା ମୁଁ କଣ କରିବି।
ତାକୁ ଲସ୍କାର ଛକୁଲି ଦିଅନ୍ତିୁ।
ନା ନା ଲଙ୍କା ମତେ ଭଲ ଲାଗେ ନାହିଁ ତା ମତେ ରାଗ ଲାଗେ।
ମୁଁ ବିତ ରାଗ ଲାଗି ତ କହୁଛି।
ହଉ ଆପଣ କେବେ ଅ ଆପଣଙ୍କର ମୁହଁର ଚୁଟି ଛଳକ କାଟୁଛନ୍ତି।
କଣ କହିଲେ। ଜଣେ ଫୁଟବଲ୍ ହୋଇକି ମୋର ବେକ୍ କ୍ତି ମୋର ଗୋଟେ ବ୍ୟକ୍ତି ସାଙ୍ଗଟିଏ ମୋର ଫୁଟବଲ୍ ହୋଇକି ଖେଳୁଥିଲେ। ମୁଁ ତାଙ୍କୁ ଜୋନ୍ ଭିତରୁ ଫୋପାଡ଼ି ଦେବି ପୂର୍ବରୁ ସେି ଯାହା ହଉ ମଣିଷ ରୂପରେ ହୋଇଗଲେ। ନହେଲେ ସେ ମରିଥାନ୍ତେ ଆଜି।
ଓହୋ ଆପଣ ଏଥିପାଇଁ ଏଇ କାମ କରୁଛନ୍ତି ଯେ ଆପଣଙ୍କୁ ସାଙ୍ଗେ ସାଙ୍ଗେ କର୍ମ ଆସି ଯାଉଛି।
ସେଇଟା ମଧ୍ୟ ସତ କଥା କିନ୍ତୁ ଆପଣ ଏଠି କର୍ମ ନ କହି ଯଦି କର୍ମ କହିଥାନ୍ତେ ତାହା ଟିକେ ବେଶ ଉଚିତ ମନେ ହୋଇଥାନ୍ତା।
କର୍ମ ଆଜ୍ଞା କହିବେ।
ଆଜ୍ଞା ଆପଣ ତ ଏପରି ଇଂଲିଶ କହୁଛନ୍ତି ମୁଁ କହିଲି ଆପଣ ମ ମତେ ଗାଳି ଦଉଛନ୍ତି ବା।
ଶୁଣୁଥିଲୁ ଭରେ ଆପଣ ସତୁରି ରଖିଛନ୍ତି ମୁଁ ଦୁଇଛ ଦେଖେ ପଚାଶ ଟଙ୍କା ରଖିଚି ଶୋହଳ ଟଙ୍କା। ହ
ଆଉ ଆଜି କଣ ଆପଣଙ୍କର ବୁଲିବାର ବୁଲା ବୁଲି ପରିବାର ଯିବାର ଅଛି ନା କଣ ମତେ ପଚାରୁଥିଲେ ତ?
ଆଜ୍ଞା ମୁଁ କହୁଥିଲିକି ଆପଣ ବିଦେଶରେ ଆସିଥାନ୍ତେ ମୁଁ ଆପଣଙ୍କ ମସ୍ତିଷ୍କ ଟିକେ ଫ୍ଲାଏ ପୋଡିକି ଟିକେ ଖାଇଥାନ୍ତି।
ଓହୋ ହଠାତ୍ ତ ମୁଁ ଆଜି ତ ଯାଇପାରିବି ନାହିଁ ମୁଁ ଯେତିକି ଭାବୁଛି।
କାଇଁ?
କାରଣ କାଲି କାଲି ତ ନୁହେଁ ଏବେ କେତେ ଦିନ ହେଲା ମୁଁ ଯାଉଅଛି ବୋଲି ଟିକେ ପରିବାର ମଧ୍ୟରେ ଟିକେ ମୋର ଅସୁବିଧା ଚାଲି ଅଛି ତେଣୁ ମୁଁ ଭାବୁଛି ଆଉ କିଛି ଦିନ ହେବ ଯିବି ନାହିଁ ବୋଲି।
ଆମେ ଯଦି ଆପଣଙ୍କ ଘର କୁ ଯାଇକି ଆପଣକୁ କରିକି ଆଣିବୁ କିଛି ପ୍ରବ୍ଲେମ ହବ କି?
ତେବେ ଆପ୍ ତେବେ ଆ ଆପଣ ମଧ୍ୟ ଆମ ଘରେ ବନ୍ଦୀ ହୋଇ ରହିଯିବେ।
ମଜାଆସିଥିଲା ଭଲ ଲାଗିବ ଆଉ।
ସେମିତି ଯଦି ଆପଣ ଚାହୁଁଛନ୍ତି ନିଶ୍ଚୟ ହବ କାହିଁକି ହବ ନାହିଁ।
ଆଜ୍ଞା ମୁଁ ସେଇ କଥା କହୁଛି। ଆପଣ ଏମିତି ଚୁପ ହେଇକି ରହିଲେ ଭଲ ନୁହଁ ଆପଣ କୁହନ୍ତୁ ମୁଁ
ଆରେ ନା ନା ମୁଁ ଗୋଟେ ବ୍ୟକ୍ତିଙ୍କୁ ସେ ଫୁଟବଲ ହୋଇଯାଇଥିଲେ ତାଙ୍କୁ ମାରୁଥିଲି ତ ସେଥିପାଇଁ ମୁଁ ଟିକେ ସେଥିରେ ବ୍ୟସ୍ତ ହୋଇଯାଇଥିଲି ଏବେ ମୁଁ ଆପଣଙ୍କୁ ଜମା ବ୍ୟସ୍ତିତ କରିବି ନାହିଁ କି ନିରାଶ ମଧ୍ୟ କରିବି ନାହିଁ ଆପଣ କୁହନ୍ତୁ ମୁଁ ଆପଣଙ୍କ କଥା ଟିକେ ଭଲ ଭାବରେ ଶୁଣିବାକୁ ପ୍ରସ୍ତୁତ ଅଛି।
ନିରାସରୁ ମନେ ପଡିଲା ସିଏ ବି ଆମକୁ ଏମିତି ନିରାଶ କରିକି ଚାଲିଯାଇଥିଲେ।
ଆପଣ ଯଦି ଏବେ ଏମତି ବ୍ୟକ୍ତିଗତ ଭାବରେ ଯିବେ ତେବେ ମୁଁ ଆଉ କେଉ ଆଡେ ମଧ୍ୟ ଧ୍ୟାନ ଦେଇପାରିବି ନାହିଁ ଯାହା ଫଳରେ କି ଆମ ଦୁଇ ଜଣଙ୍କର ଅସୁବିଧା ହବା।
ଆଜ୍ଞା ଆଜ୍ଞା ସେ ଠିକ କଥା କହିଲେ ଆପଣ ଟିକେ ଧ୍ୟାନରେ ଦିଅନ୍ତୁ କାଲି ନଲେ ଆପଣେ ଆପଣ କାଲି ଲେଟ ଦେଖିଲେ।
ହଁ ମୁଁ ଦେଖିଲି କାଲି ଲେଟ୍ରେ ଦେଖିଲି ଏବଂ ତାହା ଦେଖିବା ପରେ ମୁଁ ଯାହା ହଉ କିଛି ଦିନ ପୂର୍ବରୁ ମୁଁ ହସିବା କଣ ମୁଁ ଭୁଲିଇଥିଲି କିନ୍ତୁ ଯାହା ହଉ ମୁଁ
କେଡେ ମିଥ୍ୟାବାଦୀ କେତେ ମିଥ୍ୟାମିଥି ଲୋକ କି ଆପଣ ଆମେ ଆପଣଙ୍କ ସହିତ ବୁଲୁଥିଲ ଆପଣ ଭାରି ଜୋର ଜୋର ରେ ହସୁଥିଲେ ଏବେ ସମୟ ଭାଇ
ନା ନା ସେ ନା ନା ସେ ହସ ଏ ହସ ମଧ ରେ ଟିକେ ଫରକ ଅଛି।
ଆପଣ କହଲେ କରମ ବୁଝିପାରୁଛୁ ହଁ ହଁ ଆପଣ ତେଣୁ ଇଏ କଣ ଟା କଥା।
ମୁଁ କଣ ମୁଁ କଣ କହିବି ୟୁବରାଜ ବାବୁ ୟୁବରାଜ ବାବୁଙ୍କୁ ମାନେ ମତେ ଗାଳି ଦବାକୁ ଇଚ୍ଛା ହଉଛି ଜାଣିଛନ୍ତି କଣ ପାଇଁ
କାରଣ ସେ ଗୋଟେ ରିଲ ପଠେଇ ମତେ ଲେଖୁଛନ୍ତି କି ୟୁ ଆର୍ ଜେଜ।
ୟାକୁ ତାକୁ ଟିକେ ଓଡିଆ ବି କହିଥିଲେ ଭଲ ହେଇଥାନ୍ତା।
ହଁ ସେଇଟା ମତେ ଠିକ କଥା କିନ୍ତୁ ସେ ଯାହା ହଉ
କିଏ କଇଲେ
କୋଉ ରିଲ ଟି ତ ହଁ ମୁଁ ଦେଖି ନାହିଁ କାରଣ ମୁଁ ମାଗଣା ଅଗ୍ନି ଖେଳିବା ସମୟରେ କିପରି ଦେଖିପାରିବି ତେଣୁ ମୁଁ ଦେଖି ନାହିଁ ଅବଶ୍ୟ କିନ୍ତୁ ଗୋଟେ ରିଲ ପଠେଇ ସେ ମତେ ବାରମ୍ବାର କହୁଛନ୍ତି ଇଏ ତ ବାପା ଭଳି ଦେଖ ଯାଉଛନ୍ତି ଇଏ ତ ଜେଜେଙ୍କ ଭଳି ଦେଖାଯାଉଛନ୍ତି।
ଆପଣ ଗୋଟାଏ ଲିଙ୍କ ପଠେଇକି କହିଦିଅନ୍ତୁ ଇଏ ତମ ବହୁ କୁ ଟିକିଏ ଦେଖା ଯାଉଛନ୍ତି
ନାଁ ନାଁ ମୁଁ ସେଥିରେ ଯିବାକୁ ଚାହେଁନି କାରଣ ଯଦି କୁକୁର ମତେ କାମୁଡିବ ମୁଁ କଣ ତାକୁ କାମୁଡି ପାରିବି କି?
ଏବେ ଏଇ ବାଲା ଜେନେରେସନ କାମୁଡି ପକେଇକି ଚଳିବ କିଛି ହବନି ଲୋକମାନେ ହଟ ଡଗ ଖାଉଛନ୍ତି ଆପଣ କେବେ ହଟ ଡଗ ଖାଇନାହାନ୍ତି କି?
ନାଁ ହଟ ଡଗ ମୁଁ କେବେ ଖାଇନି ମୁଁ ଭାବୁଚି ଘରେ ପ୍ରସ୍ତୁତ କରି ଦିନେ ଖାଇବି ବୋଲି
ଆଉ ଏକା ଖାଇଦେବେ ମତେ କହିବେନି
ଆପଣ ପଇସା ଦେଲେ ଆପଣ ନିଶ୍ଚୟ ଡକା ହବ ଆପଣ ତ ନିଜେ
ଏଇ ଆପଣ ଏଇ ସମ୍ପର୍କ ଭି ତରେ ପଇସା ଆଣିଲେ ଭାରି ଖରାପ
ଆପଣ ନିଜେ କହିଥିଲେ ଗୋଟେ କଥା କି ଆପଣ ଜିନିଷ ଦେବେ ମୁଁ ରୋଷେଇ କରି ଆପଣ ଖୁଆଇବି ବୋଲି କିନ୍ତୁ ଆପଣ ହିଁ ମୋତେ ମାନେ ଜିନିଷ ଦେଲେନି କି ମୁଁ ରୋଷେଇ ମଧ୍ୟ କରିପାରିଲି ନାହିଁ।
ଆପଣ କୋଉ ଜିନିଷ ମାଗିଥିଲେ କହୁନାହାନ୍ତି
ମୁଁ କାଲି ଆପଣଙ୍କୁ ମୁଁ କାଲି ଆପଣଙ୍କୁ
ବୋଧେ ହୁଏ ମୁଁ ଆପଣଙ୍କୁ ଚାଓମିନ କଥା କହିଥିବି କିମ୍ବା ଆଉ ଗୋଟେ କିଛି
ଆଜ୍ଞା ଆଜ୍ଞା ଆଜ୍ଞା ଚା ପିଉ ମୁଁ ପା କାଲି ଆପଣଙ୍କୁ ମିଳୁନି
ଚାଓମିନ ରେ ମିଓନିଜ ପଡେନି ସେଥିପାଇଁ ଆପଣ ରୋଷେଇ ଜାଣିନାହାନ୍ତି
ହଁ କିନ୍ତୁ ମୁଁ ଆପଣଙ୍କୁ ଏଠେ କାଲି ଖୁଆଇଦେବି
ନାଁ ନାଁ ଦରକାର ନାହିଁ ମୋ ହାତ ଅଛି ମୋର କଣ ହାତ ନାହିଁ
ତମକୁ ଏବେ ମାଗେଣା ଦଉଚି ବୋଲି କାଟୁଚି ଖାଇବାକୁ
ଠିକ୍ ଅଛି ଠିକ୍ ଅଛି ଆପଣ ଯଦି କାଟିବାକୁ ଚାହୁଁଚନ୍ତି ଆପଣ ନିଶ୍ଚୟ କାଟିପାରିବେ ଆପଣଙ୍କର
ନା କଣ ଆପଣଙ୍କ କଥା ହେବେ ନା ମାନେ ଆଉ କାହା ସହିତ କଥା ହେବେ
ହଉ ହଉ ଠିକ୍ ଅଛି
କଣ କରୁଛନ୍ତି ଆପଣ?
ଆପଣ ବା କଲ୍ କରିଥିଲେ ଆପଣ କାଟିବା କଥା ନା
ମୋର ପୁଣି ସେମିତି କିଛି ନାହିଁ ନା ଆପଣ କାଟିଲେ ଟିକେ ଭଲ ହୁଅନ୍ତା ନହେଲେ କାଲି ଭଳି ଏଗାର ଘଣ୍ଟା ପଳେଇବ
ଠିକ ଅଛି